ଭଏସ ଆସୁଛି।
ହଁ ହଁ ମୋ ଭଏସ ଆସୁଛି ତ।
ହଁ ହଁ କଣ କରୁଥିଲେ?
କିଛି ନାଇଁ ଶୋଇକି ଉଠିକି ବସିଛି ଆଉ ଫ୍ରେଶ।
ଶୋଇ ପଡଥିଲେ।
ହଁ ଖରାବେଳେ ଟି
ମୁଁ ବି ଏବେ ଯାଇଥିଲି ହାଟକୁ ହା ଟ ଆସିଲି ସଉଦା ନେଇକି ହାଟ ନେଇ। ପିଲା ବହରା ପିଆଜି ନେଇକି ଆସିଲି ପିଲା ଖାଇଲେ ତ।
ଓହୋ ତମେ ଖାଇଲାନି କି। ହଁ। ବର୍ଷା ମାନେ ଆଜି ସ ସକାଳୁ ପୁରା ବର୍ଷା ହଉଚି।
ଏବେ ବନ୍ଦ ହେଇଯାଇଛି ଟିକେ ଟିକେ ବନ୍ଦ ହେଲା ମୁଁ ସ୍କୁଟି ବାହାର କରିକି ନେଇ କି ଯାଇଁଚି।
ଆଚ୍ଛା ଆଚ୍ଛା ହୁଁ ଆଉ ତମ ଦେହ କେମିତି ଅ
ବା ଟିକେ ଟିକେ। ଭଲ ଅଛି ଏବେ ମେଡିସିନ ଯାଇଁକି ନେଇକି ଆସିଲି। ଆଉ ଆପଣ କଣ କରୁଥିଲେ କିଛି ଖାଇ ନାହାନ୍ତି।
ନା ପା ଖାଇନି ଆଉ ଟି କେ ଗଲେ ଖାଇବି ଆଉ ଆଉ ଘରେ ସବୁ କଣ କରୁଛନ୍ତି ଆଣ୍ଟି ଆ
ନା ନା ଆସିନାହାନ୍ତି ସେ ଆସିବେ ପରେ ଆସିବେ ମୁଁ ଏବେ କଲ କରିଥିଲ ମତେ କଥା କହିଁଲେ ସେ ମାମୁଁ ର କଣ ଦେହ ଖରାପ ହେଇଯାଇଛି।
ଆଛା ଆଚ୍ଛା
ସେ ଆଜି ଦୁବଇ ଯିବାର ଥିଲା ସେ ଯାଇପାରିଲେନି ଦେହ ଏତେ ଖରାପ ହେଇଗଲା କ୍ୟାନସଲ୍ କରିବାକୁ ପଡିଲା।
ହଁ
ଆଉ
ଘରେ ମମି ଠାକୁର ପୂଜା କରୁଥିଲେ ଆଉ ସମସ୍ତ ସେ ବସିଛନ୍ତି ଆଉ ହଁ ଆମର ପୂଜା ହୁଏ।
ସବୁଦିନ ନା ଆମର ତ ସବୁଦିନ ନମାଜ ଯେମିତି ପଢୁଛନ୍ତି ପଢୁ।
ମାନେ ତମେ ସେଇ ଯୋଉ ଯାଇକି କଣ ମସ୍ଜିଦ୍ ଯାଇକି ସେ ଟିକେ ପଢ।
ନାଇଁ ଆମେ ଯାଉନୁ ଆମେ ଘରେ ପଡୁ ସେ ପୁଅ ପିଲା ଯାଉଛୁ।
ଓହୋ ମାନେ ଡେଲି ଯାଆନ୍ତି।
ଡେଲି ଡେଲି ପାଞ୍ଚ ଟାଇମ୍।
ଆଛା ମାନେ ଗୋଟେ ଦିନରେ ପାଞ୍ଚ ଟାଇମ୍।
ହଁ ଗୋଟେ ସକାଳୁ ଚାରିଟା ସାଢେ ଚାରିଟାରେ ତାପରେ ଉଁ ଗୋଟେ ଗୋଟେରେ ତାପରେ ଚାରିଟା ବେଳେ ସନ୍ଧ୍ୟା ଚାରିଟା ତାପରେ ସନ୍ଧ୍ୟା ଛଅଟା ତାପରେ ରାତି ଆଠଟା।
ମାନେ ଏତେ ସକାଳୁ ସମସ୍ତେ ଉଠି ପାରନ୍ତି? ଓହୋ ମାନେ ଯିବାକୁ ବାଧ୍ୟ ନା ଯାହା
ନାଇଁ ସେମିତି କଜାଣି ନାଇଚି କ ଯିବା ଦରକାର ପୁରା। ଯେମିତି ଆପଣଙ୍କ ପୂଜା କରିବା ଦରକାର ସେମିତି କେତେ କେତେ ଲୋକ କରୁଛନ୍ତି। କେତେ କେତେ ଲୋକ ନାହିଁ ସେମିତି ଏଠି ବି କେତେ କେତେ ଲୋକ ପଢୁଛନ୍ତି କେତେ କେତେ ଲୋକ ନାହିଁ।
ଓହୋ। ଯାହା ହଉ ଭଲ ହୁଁ। ଏଇ ବର୍ଷାରେ ଓଦା ହେଲେ ହିଁ ପୁରା ଦେହ
ଖରାପ ହେଇଯାଉଛି ପବନ ବି ଯୋଉ ବା ବାଡୁଛି ନା
ହଁ।
ଆଉ
ଆଉ କଣ ଆଉ ଦିଦି ମାନେ ସବୁ କଣ କରୁଥିଲେ?
ଦିଦି ସେଇ ତାଙ୍କ ଝିଅକୁ ନେଇକି ଚା ତିଆରି କରିଥିଲେ ସେ ଖାଇବେ ବିସ୍କୁଟ ଚା। ହୁଁ ଏବେ ଏଇଠି ବସିଛି।
ଓହଃ।
ଇ ବର୍ଷ ପୁଣି ହଁ ହଁ। ବରା କରି ଖାଇଲେ ମନ ହଉଛି ଚା ପିଇବା ପାଇଁ ପିଇଥିଲି ଲେ କହିବି ଛଅଟା ସାତଟାରେ ପିଇବି ସାତଟାରେ ପିଇବି।
ହଁ ମୂଭି ସେଇ ଆଉ ଟିକେ ଗଲେ ପିଇବି ଆଉ।
ଆଉ
ଆଛା ତମେ ମାନେ ଅ ତମେ ବି ସେଇ ନମାଜ ନା କଣ ପଢା ହୁଏ ତାକୁ ବି ପଢ। ଆଛା ଆଛା ହଁ ଓହୋ ମାନେ ତମେ ମଲସିଦ ଯାଅନିି। ଓହୋ ମାନେ ଆଲାଓ ନାହିଁ ନା ଯାଉନି? ଓହୋ ଆଛା ଆଛା ମାନେ କେବେ ବି ଯାଆନି ଯାଅନି।
ନା ନା ଯିବ ମନ ଅଛି ଆମର ଖାଲି ପୁ ପୁଅ ପିଲା।
ଓହୋ। ଆଉ ସେଇ ଯୋଉ ତମେ ମୁହଁରେ ଯୋଉ ମାନେ ବ୍ଲାକ୍ ଏ କଲର ର ଯଉ
ହଁ ହଁ ନକ ଅପ୍ଟ ଟେ ପିନ୍ଦୁଛି।
ହଁ ମାନେ ସେଇଟା ପିନ୍ଧିବା ନେସେସରି। ଆଚ୍ଛା ଆଚ୍ଛା।
ବହୁତ ଲୋକ ପିନ୍ଧୁଛନ୍ତି ବହୁତ ଲୋକ ନାଇ। ଆମର ଅଛି ମାନେ ସେ ଯୋଉ କିତାବରେ ଅଛି ବହିରେ କି ପିନ୍ଧିବା ଦରକାର କେହି ତମକୁ ଦେଖିବେନି।
ଆଛା ମାନେ ମୁସଲିମ ମାନଙ୍କୁ
ହଁ ହଁ ମୁସଲିମ ମାନେ ପିନ୍ଧିଲେ ମାନେ ସେ ଯୋଉ ପୁଅ ପିଲା ବେ ବେଶ କି ଦେଖିବେନି ଭଲ ନୁଁ।
ଓହୋ ଏମିତି ତାହଲେ ଆଚ୍ଛା ଆଚ୍ଛା।
ସେଇଥିପାଇଁ ପିନ୍ଧିବା ଦରକାର ମୁଁ ବି ପିନ୍ଧେ ସବୁବେଳେ। ବାହାରୁ ଯାଉ ପିନ୍ଧେ ହାଟ ସଉଦା ନେବା କୁ ବୁଲିବାକୁ ଯାଏ ପିନ୍ଧେ କେବେ କେବେ ଯଦି ସାଙ୍ଗସାଥି ମାନେ ଯାଉଛନ୍ତି। ତାଙ୍କ ସାଙ୍ଗରେ ଯାଉଛୁ ତ ପିନ୍ଧୁନି ଜନ୍ସ ଏ ସବୁ ପିନ୍ଧିକି ଯାଉଛି।
ଆଚ୍ଛା ଆଚ୍ଛା ମୋର ବି ଗୋଟେ ସାଙ୍ଗ ଥିଲା ମୋ ସହିତ ପଢୁଥିଲା ସିଏ ବି ସେଇ ମୁସ ଠିକ୍ ଅଛି। ସିଏ ବି ସେମିତି ଥରେ ମାନେ ଏମିତି କ୍ଲାସ୍ ରେ ହିଁ ସିଏ ପିନ୍ଧିକି ବସେ। ତାକୁ ଥରେ ସାର୍ ଆମର ଯିଏ ସିଏ ତା କହିଲେ ଯେ ତୁ ସେଇଟା କାଢେ। ମାନେ ତାକୁ ପୁରା ବାଧ୍ୟ କରିଲେ।
ହଁ।
ହେଲା ଯୋଉ ମାନେ କରିବା କଥା ନୁହଁ। କାହିଁକି ନା ତମ ମାନଙ୍କ ରୁଲରେ ନାହିଁ ହଁ। ତ ସିଏ କହିଲା ସାର୍ ଙ୍କୁ ଯେ ନା ସାର୍ ଆମକୁ ମାନେ କେହି ଦେଖିବେନି ଏଇଟା ମୋର ରୁଲ ଅଛି। ତ ମୁଁ କାଢି ପାରିବିନି।
ହଁ ସେମିତି ଭଲ ନୁହେଁ। ମାନେ ବାହାର କରିବା। ଛନ୍ତି ସେଇଥିପାଇଁ କି କେହି ଦେଖିବେନି ଭଲ କି ଯାଇ ଯିବ। ପିନ୍ଧିକି ସେ ଭଲ କିଛି ପିନ୍ଧିଥିବ। ସବୁ ଅନେଇବେ ଏଇଟା ପିନ୍ଧି କେହି ଅନେଇବେନି। ବୁର୍ଗା ପିନ୍ଧିଛନ୍ତି କି କାହିଁକି ଅନେଇବେ ଏମିତି ଭଲ।
ହଁ ସେଇଟା ବି ମାନେ ପୁରା ସେଫ୍ ଆଉ ସିକିୱର ହେଇକିନା ରହିବେ। ହୁଁ।
ସୁରକ୍ଷା ପାଇ
ହଁ। ଯଉଟା ବି ମାନେ ରୁଲ୍ ରେ ଅଛି। ଆମେ ବି କାହିଁକି ରୁଲ୍ ଭାଙ୍ଗିବାକୁ ଯିବା। ହୁଁ।
ଭଲ ବି ଦିଶିଛି। ନା କେହି ଆଜ୍ଞା। ମୁଁ ଏବେ ଯାଇକି ପୁରୀ ଯାଇନି। ଗୋଟେ ଥରେ ବି ଯାଇନି। ବହୁତ ମନ ଅଛି। ମ ହଁ ବୁଲିବାକୁ ଯିବ ମଲ। ମୋ ସାଙ୍ଗ କେତେ ଯାଇଛନ୍ତି। ବୁଲିକି ଆସୁଛନ୍ତି।
ଓ ହୋ ଆଚ୍ଛା ଆଚ୍ଛା।
ମୋ ସାଙ୍ଗ ଗୋଟେ ଅଛି କଣ୍ଟିନ୍। କ୍ରିଏଟର୍ କରୁଛି ସବୁ ଭିଡିଓ।
ଆଛା। ଆଉ ଯୋଉ ପୁରୀ ମନ୍ଦିରରେ ଯୋଉ ଭୋଗ ମିଳେ। ସେଇଟା ବି ଖାଇ ପାରିବ ନା ଖାଇ ପାରିବନି।
ବହୁତ ଲୋକ ଖାଉ ଦଉଛନ୍ତି ବହୁତ ଲୋକ ଖାଉନାହାନ୍ତି।
ହୋଉ ହୋଉ ଆଛ
କିଛି କିଛି ଲୋକ ଇଏ ବୁଝିକ ଖ ସେଟା ଖାଦ୍ୟ ଅଛି। କେତେ କେତେ ବୁଝି ଇଏ ବୁଝୁଛନ୍ତି କି ନାଇଁ ତାଙ୍କର ଖାଦ୍ ଇଏ ଅଛି। ସେଇଥିପାଇଁ ଖାଉନାହାନ୍ତି। ଘର ଲୋକ ଖାଇଦଉଛନ୍ତି। କହିଲେ କହୁଛନ୍ତି ଆମ ମା ଆମେ ତ ଆମକୁ ମାନୁଛୁ ନାଁ। ନାଁ ଆମର ଏଇଟା ଅଛି। ଆମେ ଖାଇଦେଲେ କଣ ଆମେ ସେଟା ହେଇଯିବୁ ନା ତାଙ୍କ ବଡି ହେଇଯିବୁ। ଖାଇଦେଲେ ଯେତ ଖାଦ୍ୟ ସେ ଖାଦ୍ୟ କଣ ଜାଣିଛି କିଏ ଖାଉଛି।
ହ।
ଆଉ ବର୍ଷା ହେଲାନି। ଏଠି ତ ବହୁତ ଜୋରେ ହେଲାଣି।
ଆ ହଉଥିବ ମୁଁ ଆଉ ଦେଖିନି ବାହାରେ।
ଏଠି ତ ବହୁତ୍ ଜୋରେ ହେଲାଣି।
ହୁଁ।
ବର୍ଷାରେ ଏବେ ନେଟ୍ ୱର୍କ ପଡେଇବେ।
ହଁ ନେଟ୍ ୱର୍କ ତ ପଳାଏ।
ହଁ।
ଆଛା ଆଉ ଯୋଉ ମାନେ ଆମ ମୁଁ ଯୋଉଠି ରୋହୁଛି। ସେଠି ନା ମାନେ ପୁରା ଓହୋ ଏବେ ତ ମୁଁ ବୁଝିଲି ତାହେଲେ ତମେ ଯୋଉ କହୁଛ ଯେ ପୁରା ଚାର୍ ଟା ନା ସାଢେ ଚାର୍ ଟା ରୁ ଉଠିକି ତମର ଯୋଉ ନମାଜ୍ ପଢ଼ନ୍ତି ସେଇଟା ହ ହଁ ମତ ତେ ଶୁଣାଯାଏ ମୁଁ ବେଳେ ବେଳେ ବହୁତ୍ ଡରିଯାଏ। ମୁଁ କହିନି ଏମିତି କଣ ହୋଉଛି ସବୁ ତାପରେ ଆଜି ଜାଣି ଣିଲ ଯେ ଏମିତି ଟାଇମ ଅଛି ବୋଲି।
ନାଇଁ ସାଢ଼େ ଚାରିଟା ଅଜା ନିବ ନମାଜ ପଢିବାକୁ ଯିବୁ।
ଏ ଆଚ୍ଛା ଆଚ୍ଛା।
ତାପରେ ଗୋଟେ ରେ ଜିବୁ ତାପରେ ଚାରିଟା ତାପରେ ପା ତାପରେ ଛ
ଓହୋ ଆଚ୍ଛା ଆଚ୍ଛା। ମାନେ ସେଇ ନମାଜ ରେ ବି ତମର ଯିଏ ମାନେ ଠାକୁର ତମେ ତାଙ୍କୁ ମାନେ ଇଏ କର
ହଁ ହଁ
ଓ ହୋ ଆଚ୍ଛା ଆଚ୍ଛା।
ହୁଁ ସେମିତି ପଢିଲେ ହେଇଯାଉଛି ପାଞ୍ଚ ଟାଇମ୍ ଟା
ହଁ ହଁ।
ହୁଁ।
କାସା କମିନି ନା କାସ କମିନି
ନା ନା କା
ଗୋଟେ କାମ କରୁନ ଯୋଉ ଅଦା ଜାଣିଛ ଟି
ଏ ମୋତେ ବୋଉ କହୁଥିଲେ ସେବେ ଲଂଘ୍ ରୋହୁନୀ ଲଙ୍ଘ୍ ଏ ଜିବରେ ରଖିବୁ ଠିକେ ଯାଉନି ମୁଁ ରଖ୍ କଖୁନି ମତେ ଭଲ ଲାଗୁନି ମିଛ କଥା କହିଦଉ
ହଁ ନାଇଁ ରଖିଲେ ଭଲ ହବ।
ଉ ଟେ ଖାଇଲେ ଭଲ ଲାଗୁନି ମତେ
ହଁ ମାନେ ଏଇଟା ବହୁତ୍ ରାଗ ଲାଗିବ କିନ୍ତୁ
ହୁଁ।
ଆଉ ଅଙ୍କଲ୍ କଣ କରୁଛନ୍ତି?
କଣ କାଠ କାମ କରୁଛନ୍ତି ସେ ବାହାରେ ରହୁଛନ୍ତି। ବାହାରେ ରେହି ରହିକି କରୁଛନ୍ତ।
ଓହୋ ହୋ। ଆଉ ଆଜି ଖାଇଥିଲ କଣ?
ଖାଇଥିଲି। ଆଉ ଖିଚୁଡି ଭଜା
ବର୍ଷା ହଉଥିଲା ନା ମୁଁ କହିଲି ଖିଚିଡି ତିଆରି କରିଦେବି ଭଲ।
ଆଛା ଆଛା ମନେ ଖିଚିଡି ତମେ ବି କରିଲ?
ହଁ ମୁଁ କଲି।
ଆଚ୍ଛା ଆଚ୍ଛା ଆଛା ଆଉ ଭଲ।
ଆ ପୂର୍ବରୁ ମୁଁ ବହୁତ ତିଆରି କରଛି
ଉ ମାନେ ଯୋଉଠି ବି ମ୍ୟାରେଜ ହବ ଏଇ ସେମାନେ ଭଲ ଭଲ ସବୁବେଳେ ଖାଇ
ହଁ।
ଠିକ ଅଛି ରଖିଦି ପରେ କରିବି।
ଠିକ ଅଛି ହଁ ହଁ।
କାଟି ଦିଅ
ହଁ।